ହାଲୋ
ଭାଇ ପ୍ରଣାମ୍ କଣ କରୁଛନ୍ତି।
ହଁ ହଁ ମୁ ଏଇ। ବସିଛି ଆଉ ଆଉ ତମେ କଣ କରୁଛ?
ଏଇ ମୁଁ ଏବେ ଯାଇଥିଲି କଲେଜ ଆସିକି ଏଇଠି ବସିଛି ଆଉ ରୁମ୍ ରେ ଆଉ।
ଓହୋ ତମର ରୁମ ରେ କଣ ଏଇ ମୁଁ ବର୍ଷା ହଉଛି ବର୍ଷା ତ ହଉଛି ଏଇ ପଦାକୁ ଟିକେ ବାହାରିଲ ମୁଁ କହିଲି ଦେଖିଆ କଣ ତମେ କଲ୍ କଲ ଏତେ ଦିନି ପରେ କଣ ମନେ କହିଲି ମୁ ଲି ଥା ହେଇଯିବା ଟିକେ ଆଉ ଆଉ
ଆଜ୍ଞା ମୁଁ ଖାଇଥିଲି ପଖାଳ ଭାତ ଆଳୁ ଭତା ମିକ୍ସଚର୍ ଏଆ ଖାଇଥିଲି ଆପଣ କଣ ଖାଇଥିଲେ।
ମୁଁ ଖାଇଥିଲି ଖାଇଥିଲି ଆମର କ୍ଷୀର ବିସ୍କୁଟ ଖାଇଲି ତା ଦି ଘଣ୍ଟା ବାଦେ ଖାଇଲି ଆମର କଣ ମ୍ୟାଗି ଟିକେ କରି ଖାଇଥିଲି ମୁଁ ଗୋଟେ ବାହାଘର ଗୋଟା ସଏ ଯିବା ସେ ଦାଦାପୁଅର। ଆଉ ଗୋଟେ ଦିଟା ବେଳେ ମୁଁ କହିଲି କିଛି ତ ଖାଇ ତ ଆଉ ହବନି ନା ପଖାଳ ଖାଇଲେ ତ ଖାଇପାରିବିନି ଏଇଆକୁ ଟିକେ କରି ଖାଇଦି କରି ଖାଇଦେଲି ଆଉ
ଆଜ୍ଞା।
ଆଉ ତ ତମ ଦେହ ପା ଭଲ ନା
ହଁ ଦେହ ଭଲ ଅଛି। ଆପଣଙ୍କ ଦେହ ଭଲ ଅଛି ନା?
ହଁ ବଧିେ ଭଲ ଅଛି ମାନେ ତତ ଏ ହୁଁ ତଣ୍ଟି ଶୁଭୁଛି ଟିକେ ଥଣ୍ଡା ଥଣ୍ଡା ତ ସେଥିପାଇଁ
ଓହୋ ଆଜ୍ଞା ନାଇଁ ବର୍ଷା ହଉଥିଲା ତ ଆଁ ଓଦା ହେଇକି। ଟିକେ କଲେଜ୍ ପଳେଇଥିଲି ବର୍ଷା ତ ଯୋଉ ଭଳିଆ ହଉଛି ଜାଣିଥିବେ ସକାଳୁ ସକାଳୁ।
ହଁ ହଁ କୁହୁନା କହୁନି ଏଇ ତ ବର୍ଷା ହଁ ତମ ବର୍ଷା ସିନି କଣ ଭଲ ଲାଗେ ନା ତମେ କୋଉ ସେି ବେଶୀ ଭଲ ଲାଗେ ତ କୋଉ ରିତୁ
ହଁ ବର୍ଷା ଋ ତୁ ବହୁତ୍ ଭଲ ଲାଗେ।
ମାନେ ଏଇ ଛଡ଼ ଛଡ଼ ପଚାରାରେ ଭଲ ଲାଗେ ହଁ ତାପରେ କୁହନ୍ତୁ।
ଆଉ ଆପଣଙ୍କ ଘରେ ସମସ୍ତେ କେମିତି ଅଛନ୍ତି?
ହା ଆମ ଘରେ ସବୁ ଭଲ ଅଛନ୍ତି। ମୋ ମା ମା ମୁଁ ଅଛୁ ଆଉ।
ହୁଁ ହୁଁ ଦେହ ଭଲ ଅଛି ମାଆଙ୍କର?
ହଁ ହଁ ମାଙ୍କର ମାଆଙ୍କର ଟିକେ ଗୋଟେ ସାଇଟ୍ ଗୋଟେ ଇଏ ମାରଚି ଆଉ ଷ୍ଟୋକ୍ ମା ଇଏ ଆଉ।
ଉଁ ହୁଁ।
ବେଡ୍ ରେ ମାନେ ବେଡ ମାନେ ଇଏଟେ ରେଶ୍ଟ ଆଉ ସେ ହେଇଗଲାଣି ବାର ବର୍ଷ ହେଇଯିବ। ସବୁଆଡେ ଦେଖେଇଲୁ ଭଲ ମନ୍ଦ କଲୁ ଆଉ ସେଠୁ। ଚିନ୍ତା ଚିନ୍ତାରେ ପଡିଗଲା ଆଉ ତାଙ୍କର ଗୋଟେ ବଡ ପୁଅ ଥିଲେ ଜାଣିଲ। ତାଙ୍କ ବଡ ପୁଅ ସେ ଗାଡି ମଟର ଯାନରେ ସେ ମାନେ ମରିଗଲେ ହେଲ ସେଇ ସିଏ ସଦ୍ମାରେ ପଡିଗଲା ଆଉ ତାପରେ ତାଙ୍କ ସ୍ଵାମୀ ବି ଚାଲିଗଲେ। ମାନେ ଦି ତିନି ବର୍ଷ ଭିତରେ ପୁଅ ତ ଗଲା ବା ମାନେ ସେ ଆଉ ଟିକେ ପଡିଗଲା ଆଉ ମନ ଟିକେ ଇଏ ହେଇଗଲା ଆଉ କଣ ଦୁର୍ବଳ ଆଉ। ଆଉ ମୁଁ ହଁ।
ଆଉ ଆ ଆପଣଙ୍କ ସେପଟେ କୁଆଡେ ଉଁ ଉଁ ବୁଲିବା ପାଇଁ ଜାଗା ଅଛି?
ଆମ ଆଖରେ ବୁଲିବା ପାଇଁ ଜାଗା ଅଛି ଛତିଆ ବଟ ମହାବିନାୟକ। ଆଉ ଲଲତୀଗିରି ଉଦୟଗିରି ଆଉ ଏ ଏଠି ହଉଛି ଭୂସୁ ହଁ ଓଳାଶୁଣୀ ଭୂସୁଣପୁର ପାର୍କେ ଆଉ ହଉଛି ଆମର କଣ ହେଇଟା କେଦାରନାଥ। ହଁ କେଦାରନାଥ ହଁ ତମେ କେବେ ଆସିଛ ବୁଲିବାକୁ ଏକରକୁୁ?
ରେ ଉଦୟଗିରି ରତ୍ନଗିରି ଲଳିତଗିରି। ଏଇଟା ତ ଆମ ଘର ପାଖ ସେପଟରେ।
ମୁଁ କହିଲି ମାନେ ଏଇ ପାଖ ଟା ମାନେ ଆମ ବି ହେଇଛି ଚଣ୍ଡିଖୋଲ। ହଁ ହଁ।
ପାଇଁ ଯାଇଛି।
ହଁ ତ କୋଉଠି ତମେ ବେଶୀ ବୁଲିବାକୁ ଭଲ ଲାଗେ? ତମେ ବେଶୀ କୋଉଠି ବୁଲିବାକୁ ଭଲ ଲାଗେ?
ଉଁ ମତେ ବେଶୀ ଓଡିଶା ବାହାରେ ବୁଲିବା ପାଇଁ ଜାଗା ଗୁଡା ଭଲ ଲାଗେ।
ଆମର ଓଡିଶାରେ ଏତେ ଭଲ ଭଲ ଜାଗା ଅଛି। ତମ ଆମେ ଓଡିଶା ବାହାରୁକୁ ପଳଉଛ ବୁଲିବାକୁ।
ହୁଁ ହୁଁ। ବୁଲେ ସେମତି ଆଉ ମୁଁ କଣ କରିବି ହଷ୍ଟେଲରେ ରହିଲି। ସବୁବେଳେ ହଉ ଟିକେ ବେଶୀ ବୁଲାବୁଲି ହେଇପାରେନି ଆଉ।
ହଉ ଏଇନା କଣ ପଢାପଢି ଏନା କଣ ମାନେ ଚାଲିଛି।
ମୁଁ ଏବେ ଡିପ୍ଲୋମା କରୁଛି। ସେଥିପାଇଁ ଗୋଟେ କୋର୍ସ ଇଣ୍ଟନସିପ ପାଇଁ ଆସ ସିଜି ଆଁ ଭୁବନେଶ୍ଵର କୁ।
ହୁଁ।
ତାପରେ ପୁଣି ପ ପନ୍ଦର ତାରିଖରେ ପିଡିବି ପଳେଇବି ଆଉ।
ହଉ ତମ ଘରଟା କୋଉଠି କହିଲେ? ତମ ଘରଟା କେନ୍ଦ୍ରାପଡା।
ନାଇଁ ମୁଁ କେନ୍ଦ୍ରାପଡାରେ ପାଠ ପଢୁଛି। ଆଁ କେନ୍ଦ୍ରାପଡା ଗର୍ମେଣ୍ଟ ପଲିଟେକ୍ନିକରେ ଆଉ। ଆମ ଘର ଉଦୟଗିରି।
ସେଇ ଉଦୟଗିରି। ଉଦୟଗିରି ପାଖରେ ଆମକୁ କେତେବେଳେ ଡାକିଲେ ଆମେ ଟିକେ ବୁଲାବୁଲି କରନ୍ତୁ। ସେ ବିଷୟରେ ଆମକୁ ଟିକେ ଜଣାନ୍ତେ ଆମେ ତ ଜାଣିନୁ ନା।
ହ ଉଦୟଗିରି ଆସିବେ କେତେ ବୋଧସ୍ତୂପ ଉଦୟଗିରି ଆସିକି କେବେ ଦେଖିବେ। ସେଠି କେତେ କଣ ଶିକ୍ଷଣୀୟ ଜିନିଷ ଅଛି।
ନାଇଁ ଆମକୁ କଇଲେ ଆମେ ଜାଣେ ମାନେ ଆମେ ତ ଏତେ ଭଲସେ ଜାଣନୁନା ଆମୁକୁ ଟିକେ କହିଲେ ଆମେ ଯାଆନ୍ତୁ କଣ କେମିତି ସେ ବିଷୟ ଆମେ ବେଶୀ ଜଣିନୁନା ସେଥିପାଇଁ କଇଲେ ଆମେ ଯାଆନ୍ତୁ ଟିକେ।
ହୁଁ ଆମର ର ନାଇ ଗିରିରେ ଗୋଟେ ମ୍ୟୁଜିୟମ ଅଛି। ଯେତିକ ଅ ଖନନୀୟ ପାହାଡ ଖନନୀୟ ଜିନିଷ ସବଗୁଡା ସବୁ ଯାକ ମ୍ୟୁଜିୟମ ରେ ରଖା ହେଇ ଆପଣ ଯାଇକି ସେ ଆଗ କାଳର ଉଁ ଉଁ ବହୁତ ଜିନିଷ ରଖା ହେଇ
ସେ ମ୍ୟୁଜିୟମ୍ ମ୍ୟୁଜିୟମ ରେ କଣ ଟଙ୍କା ପଇସା କି ଦବାକୁ ପଡିବ ନା ଏମିତି ମାଗଣାାରେ ଆମେ ବୁଲିବା।
ନାଇଁ ନାଇଁ ଟିକେଟ କାଟି ପାରିବେ ଆଉ ଟିକେଟ୍ କାଟିକି ସାାଇି ଦେଖିବାରନି କିଛି ନାହିଁ କୋଡ଼ିଏ ଟଙ୍କା କି ଦଶ ଟଙ୍କା ଏମିତି।
ଆଚଛା ହଁ ବହୁତ ଭଲ ଆଉ। ଆଉ ଦେଖିବା ଆମେ କେବେ ବି ଯଦି ସେଆଡା ଯାଉ ଆପଙ୍କୁ ଫୋନ କରି ଜଣେଇବୁ। ହଁ ଆମେ ଫୋନ କରି ଜଣେଇଲେ ଆ ଆମେ ସେଠି ଦେଖିବା ଭେଟ ସେକତ ହବା ଆଉ। ଆଉ ଆଉ କଣ ଗାଧୁଆଳ ପାଇଁ କଣ ଖାଇବା ମାନେ ମାନେ ପ୍ରସ୍ତୁତ ହଉଛି କି କଣ
ଆଜି ମଧ୍ୟାହ୍ନ ଭୋଜନ ଜାଣିନି ଦିଦି କଣ ବନେଇବେ ଆମେ ଖାଇବୁ ଆଉ ଭାତ ଡାଲି। କଣ ତରକାରୀ ଭଜା କଣ କରିବେ ଆଉ।
ଆଉ ତମକ କଣ ଖାଇବାକୁ କଣ ବେଶୀ ଭଲ ଲାଗେ।
ମୁଁ ମଧ୍ୟାହ୍ନ ଭୋଜନ ଆଜି ଅଛି ଗୋଟେ ବେଳେ ଗୋଟେ ଭୋଜି ଅଛି ମତେ ନିମନ୍ତ୍ରଣ ହେଇଚି। ମୁଁ ସେ ଟିକି ଯିବି ସେଠିକି ଯାଇକି ମନ୍ଦିରରେ ମନ୍ଦିରରେ ଯିବି ମତେ ମୁଁ ଭାବୁଚି ଭାତ ମାନେ ଅରୁଆ ଡା ଡାଲେମା ଆଉ ଖଟା ଆଉ ପୋ ଟଳ ଆଉ କ୍ଷୀରି ହେଇ
ହ ମନ୍ଦିର ଭୋଜନ ତ ଅରୁଆ ଅନ୍ନ ହେଇଥିବ ଆଉ।
ହଁ ସେଉ ଖାଇକିରି ଆସିବୁ ଆଉ ଆଉ କଣ ଆଜି ତ ମୁଁ ତ ଆମେ ତ ଆଇଁଷ ଖାଉନୁ ନା ଟୋଟାଲ ଛାଡି ଦେଇ ଚୁ ଆଉ ଆଉ ତମକୁ କଣ ମୁଁ ବହୁତ ଆଇଁଷ ଖାଏ ଖାଉଥିଲି ଖାଉଥିଲି ମାନେ କୁହନା ମାନେ ସବୁ ଖାଇକି ର ମାନେ ମାନେ ଇଏ କରିଦେବି। ଗୁଣ୍ଡ କରିଦେବି ଖାଇକିରି କଇବାକୁ ଗଲେ ମାନେ ଆଇଁଷ ହେଲେ ମୁଁ ଖାଇବି ନହଲେ ଖାଇବିନି। ସେମିତି କଣ ହେଲା ଗୋଟେ ଆଉ ଯୋଉ ଆସିଗଲା ସେ ଯିବୁ ପ୍ରତି ନାହିଁ ଗୋଟେ ମାରିକିରି ଖାଇବାନି ଆଉ ସମତିକି ବୁଝେଇଲି ମୁ କଲି ଛାଡିଦିଅ ଖାଆନା। ଚାଲିଚା ଛାଡ଼ିଦେଲି ଆସ ଦି ବର୍ଷ ହେଇଯିବ ଆଉ ତମେ କ ଆଇଁ
ହଁ ମୋର ଆମିଷ ବହୁତ ପସନ୍ଦ।
ହୁଁ ତମେର ପସନ୍ଦ ଯେ ମୁଁ କଛିି ତମେ ଖାଅନ ଆଇଁଷ କାଇଲେ ମାନେ କଣ ଗୋଟେ ଜିବ ମାରିକି ଗୋଟେ ଖାଇବ ପସନ୍ଦ ଯେ ବୁଝିଲି
ସେଇଟା ଯେ ମୁଁ କିନ୍ତୁ ଏବେ ତିନି ମାସ ହବ ଆଇଁଷ ଖାଉ ନାହିଁ।
କଣ ପାଇଁ।
ହ ଏମିତି ଟିକେ ଦେହ ଅସ୍ ତ ଅସୁସ୍ଥ ଥିଲା ତ ଗୋଟେ ଔଷଧ ଖାଇଥିଲି ତ ସେଥିପାଇଁ ମତେ ଡାକ୍ତର କହି ଥିଲେ କି ଯେ ତମେ ତିନି ମାସ ଆଇଁଷ ଛାଡିଦବ ତ ସେଥିପାଇଁ ଆଇଁ ଷ ମୁଁ ଖାଉ ନାହି ତିନି ମାସ
ତମେ ଅ ଟିକେ ଯୋଉ ଡାକ୍ତରଖାନା ଟିକେ ଦେଖେଇ ଦଉନ।
ହଁ ଦେଖେଇକି ଔଷଧ ଆଣିଥିଲି ତ ସିଏ ମତେ କହିଲେ ତିନି ମାସ ଆଇଁଷ ଖାଇବେନି ମୁଁ ସେ ଔଷଧ ଖାଇଲା ପରେ ମୁଁ ମାସ ଆାଇଁଠ ଖାଉନି ଆଉ।
ଦେଖ ସେଇ ଡାକ୍ତର ସେଇ ଡାକ୍ତର ଡାକ୍ତର କହୁଚନ୍ତି ଔଷଧ ଯୋଉ ଆମର ମାନେ ଆଇଁଷ ଖାଉ ମାନେ ଭିଟାମିନ୍ ଅ ମାନେ ଇଏ ହବ। କୁହନ୍ତିନି ଭିଟାମିନ ହବ ମାନେ ଦେହ ଇଏ ରହିବ ତ ସେଇ ଡ କ୍ତର ଡାକ୍ତର ମନା କରିୁଛନ୍ତି ଖାଅନି କଣ ପାଇଁ ଦେଖୁଛ ସିଏ ଖାଲି ଗୋଟେ ନା
ହଁ ଜୀବ ହତ୍ୟା କରିବା କଥା ନୁହେଁ ଯେ ଆଜିକାଲି ଲୋକ ତ ତ ଆମିଷ ନ ଖାଇଲେ ରହିପାରୁନା
କେମିତି ତମେ ତମେ ଆମେ ଆ ଆମ କ ଥା କହିବା ଆମେ ତମକୁ ଯଦି ଠିକ ଲାଗୁ ତାହେଲେ ତମେ ଖାଇବ ରହିପାରିବନି କାହିଁ କି ସବୁ କଲେ ହବ ତମେ ହେଲେ ଗୋଟେ ଯେତେଳେ କହିବ ଯେ ମୁଁ ଗୋଟେ ଗୋଟେ ଏମ୍ କୁ ନେବି ଯେ ଏଇଆ ମୁଁ କରିବି କେମତି ହବନି ଦେଖିଆ। ହ୍ୟାଲୋ ହୁଁ ଆଉ ତମକୁ ତମକୁ ରୋଷେଇ କଣ ଯୋ ରୋଷେଇ ତୁମକୁ କଣ ଭଲ ଲାଗେ।
ଉ ମତେ ଆମିଷରେ ସବୁ ପ୍ରକାରର ଖାଦ୍ୟ ଭଲ ଲାଗେ।
ଆଛା ତମେ କଣ ତିଆରି କରିବାକୁ ଭଲ ଲାଗେ ଭଲ ବ୍ୟଞ୍ଜନ ମାନେ କଣ କ ପ୍ର ସ୍ତୁତ କରିବାକୁ ଭଲ ଲାଗେ ତମେ ଟେ କରୁଥିବ ହଁ।
ତ ମତେ ଆମ ଘରେ ମୋ ମାମା ମତେ ଏ ଗ୍ୟାସ୍ ଛୁଇଁବା ପାଇଁ ଦିଅନ୍ତିନି କହ କହିବେ କି ଯେ ନା ଡର ଲାଗେ ଆଉ ସେଥିପାଇଁ ମୋ ମାମା ଯାହାବି ବନେଇ ଦିଅନ୍ତି ମତେ ବହୁତ ସ୍ଵାଦିଷ୍ଟ ଲାଗେ। ଏ ନାଇଁ ଚୁଲିରେ ନୁହେଁ।
ହଁ ଚୁଲିରେ ମାନେ ଚୁଲିରେ ଜମା କ ରୋଷେଇ କରନ୍ତିନି?
ହଁ କରନ୍ତି ହେଲେ ମତେ ଗ୍ୟାସ୍ ଲଗେଇବା ପାଇଁ ଦିଅନ୍ତି।
ଆଉ ମାମ ବାପ ଉମ ବାପାଙ୍କ ଦିଅ ମାମାଙ୍କ ଦିଅ ଯୋଉ ମାଙ୍କ ଦିଅ ଭଲ ନା ସବୁ?
ଆଜ୍ଞା?
ବାପାଙ୍କ ମା'ଙ୍କ ଦିହ ଭଲ ନା?
ହଁ ବାପାଙ୍କ ମାଙ୍କ ଦେହ ଭଲ। ହଁ ସମସ୍ତଙ୍କ ଦେହ ଭଲ।
ଯାହା ହଉ ଆଉ ତମେ ସବୁ ଆଉ କଣ ସବୁ କୁହ? ନୂତନ କାର୍ଯ୍ୟ କଣ ସବୁ ଆରମ୍ଭ ମାନେ କରିବେ କଣ କରିବାକୁ ଚାହୁଁଛ? ଚନ୍ତି ଆଉ ସେ କଣ ଟିକେ କୁହ ଆମେ ଟିକେ ଶୁଣୁ।
ନୂତନ କାର୍ଯ୍ୟ କଣ ଆମର ତ ଏଇ ପାଠ ପଢା ଚାଲିଚି। ଅ ନା ଆମେ କୁଆଡେ ଯାଇପାରୁଚୁ ନା କୁଆଡେ ବୁଲି ପାରୁଚୁ ନା କୌଣସି ପର୍ବପର୍ବାଣିୀ ପାଳନ କରିପାରୁଛୁ ଆମେ କିଛି କରିପାରୁନୁ।
ହଁ।
ହଁ ଏଇ ରଜ ଆ ରଜରେ ହେଲା କେତେ ପିଲାମାନେ ସମସ୍ତେ ଦୋଳିିକି ଖେଳି ନୂଆ ଡ୍ରେସ ପିନ୍ଧି ଏ କେତେ ପର୍ବ-ପର୍ବାଣୀ ପିଠା ଖାଇ ଏ ପାଳନ କରୁଥିଲେ ଆମେ ଆସିକି ଉଁ ଭୁବନେଶ୍ଵରରେ ପାଠ ପଢୁଛୁ।
ଆଉ ବର୍ଷା କଣ? ନାଇଁ ସବୁ କିିଛି ଅଛି ହେଲେ ଆମର ଟିକେ ସମୟ ହଉନି ବୋଧେ ମୁଁ ଏୟା ଭାବୁଛି। ଆଉ ନା କଣ ବନ୍ଧୁ?
ସମୟରେ ଅସୁବିଧା ଆଉ କିଚ
ଅଭାବ ଟିକେ ରହୁଛି ଆଉ ଆଉ ତମକୁ ଆଉଛା ତମେତ ଏଇନା କୁଆଡେ ଆଉ ଯିବେ ବୋଲି କହୁଥିଲେ, ତାଙ୍କୁ ତ ଟାଇମ ହେଇଗଲାଣି। ନା କଣ କହୁଛନ୍ତି?
ଆଜ୍ଞା ଆଜ୍ଞା ମୁଁ ତା ହେଲେ କଲ୍ କରିବେ କଥା ହେବା ଆଉ ଆଉ
କଣ କହୁଛନ୍ତି? ନାଇଁ ଆଉ ଏଇନା ତ ଟାଇମ ନହିଁ ମୁଁ ତ ଯୋଉ ସମୟ ନାହିଁ। ଭ ଯିବି ମତେ ସେ ଯ କହୁଥିଲୁ ଯୋଉ
ଠିକ ଅଛି ହଉ ଭାଇ ଆପଣ ଆପଣଙ୍କୁ ବି ସମୟ ନାହିଁ। ମୋର ବି ଟିକେ ଗୋଟେ ଜାଗାକୁ ଯିବାର ଅଛି। ଅ ମୁଁ ଆପଣଙ୍କୁ ଟିକେ ଫାଙ୍କା ହେଇକି କଲ୍ କରିବି ଆଉ। ରଖୁଛି ଭାଇ ଧନ୍ୟବାଦ।
ହଉ ହଉ ହଉ ହଉ ଧନ୍ୟବାଦ!